ହଁ ଗୁଡ ମର୍ଣିଂ।
ହଁ ନମସ୍କାର କଣ କରୁଚ?
ଏଇଠି ମୁଁ ବସି ରୋଷେଇ କରୁଥିଲି।
କଣ ରୋଷେଇ କରୁଚ?
ରୋଷେଇ ଭାତ ଏବେ କରିଚି ଏବେ ତରକାରୀ କଣ ଟିକେ ହବ ଆଉ।
ତମ ସକାଳୁ ଭାତ କଲଣି ଭାତ ଖାଅ କି?
ଭାତ ହଁ ସେମିତି ଭାତ ଗରମ ଭାତ ଟିକେ ଭଲ ଲାଗେ ତ କରିଦେଇଚି ଆଉ।
ଆଛା ଉଠିଲ କେତେବେଳେ?
ଉଠିଲିଣି ତ ସାଢେ଼ ଛ ଟା ବଳୁ ଉଠିଲିଣି। ସାଢ଼େ ଛଅ।
ହଲ।
ହଁ ଆଜ୍ଞା କୁହନ୍ତୁ।
ଆଉ ରଜ କେମିତି ପାଳନ କଲ?
ରଜ ତ ସେମିତି କଟିଲା ସିମ୍ପଲ ଯେମିତି ଡେଲି ଲାଇଫ କଟେ ସେମିତି ରଜ କଟିଲା ରଜ କିଛି ସ୍ପେଶାଲ ହିଁ ଲାଗିଲାନି ଆମକୁ।
ହଁ।
ଆଜ୍ଞା। ସକାଳେ କି ଛି ଖାଇବା ହେଇନି ତ-ଏକାଥରେ ମାନେ ବ୍ରେକ୍ ଫାଷ୍ଟ କିଛି କରିନି।
ହଁ।
ଆଜ୍ଞା।
ଆଉ ରଜରେ କୁଆଡେ ଯାଇନଥିଲ ବୁଲିବାକୁ?
ନା ରଜରେ କୁଆଡେ ମୁଁ ଯାଇନି। ଆଉ ଆପଣ କଣ କରୁଛନ୍ତି?
ମୁଁ ମୁଁ ତ ହେଇ ବାହାରେ ବୁଲୁଚି ବର୍ଷା ତ ଆସିଲାଣି। ତମ ସେଠି ବର୍ଷା ହଉଚି?
ବର୍ଷା ଟିକେ ଦି ଦିନ ହେଲା ହଉଥିଲା ଟିକେ ଛାଡି ଯାଇଛି ବର୍ଷା ଟିକେ ପାଗ ଫାଙ୍କା ଲାଗୁଚି।
ଏବେ ତ ଆମର ଏଠି ବର୍ଷା ଜୋରରେ ଆସିଲାଣି କିନ୍ତୁ ହେଇନି କାଉଁଳିଆ ପାଗ କରିଚି। ବୋଧେ ହବ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ମ ସମସ୍ତେ ଭଲ ଅଛନ୍ତି।
ଆପଣ ବି ଭଲ ଅଛନ୍ତି?
ମୁଁ ବି ଭଲ ଅଛି।
ଆଜ୍ଞା।
ମୁଁ କହିଲି ତମେ କେମିତି ଅଛ?
ମୁଁ ବି ଠିକ୍ ଠାକ୍ ଅଛି।
ତମ ଘରେ ସମସ୍ତେ ଭଲ ଅଛନ୍ତି?
ଘରେ ହଁ ସେମିତି ଦେହ ମୁଣ୍ଡ ତ ଲାଗି ରହିଚି ସେମିତି ଆଉ ଭଲ ଖରାପ ଲାଗି ଅଛନ୍ତି ଆଉ।
ହଁ ଆଉ ମା ମା କଣ କରୁଛନ୍ତି?
ମା ସେମତି ଘରେ ଅଛି ହାଉସ୍‌ୱାଇଫ।
ଆଉ ତମକୁ କଣ ଖାଇବାକୁ ଭଲ ଲାଗେ?
ମତେ ଭାତ ଭଲ ଲାଗେ ଆଉ ଏମିତି ଚାଟ୍ ବି ଭଲ ଲାଗେ।
ହୁଁ ଆଉ କଣ କଣ ରୋଷେଇ ଶିଖିଛ?
ରୋଷେଇ ମୁଁ ନନ୍‌ଭେଜ ଛାଡିଦଲେ ଆଉ ସବୁ ଜାଣିଛି ଭେଜ୍‌ ଉପରେ ମୋ ନଲେଜ୍‌ ଅନୁସାରେ ମୁଁ କରିଦେବି ଯେତିକି ବି କରିଦେଇପାରିବି। ମୁଁ କହିଲି ମୋ ନହଲେ ଅନୁସାରେ ମୁଁ କରିପାରିବି ଯେତିକି ମୋ ଆଇଡିଆ ଟା ଅଛି ରୋଷେଇ ଉପରେ ମୁଁ କରିପାରିବି ଭେଜ୍‌ ଉପରେ।
ଛା।
ଆଜ୍ଞା।
ହଁ କଣ ପଢ଼ୁଚୁ?
କଣ କହିଲେ?
ଖାଲି କଣ ପଢୁଚ?
ମୋର ପଢାପଢି ସରିଯାଇଛି କଣ କଂପ୍ଲିଟ୍ ହେଇଯାଇଛି।
ପଢାପଢି ସବୁ ସାରି ଦେଇଛ?
ଆଜ୍ଞା।
କଣ ପଢିବାକୁ ଭଲ ଲାଗେ?
ପଢିବାକୁ ଭଲ ଲାଗେ ଏମତି ଷ୍ଟୋରି ଭଲ ଲାଗେ ଆଉ ଏମତି ମାଗାଜିନ୍ ଯେପରି ସବୁ ଭଲ ଲାଗେ।
ହଁ।
ଆଜ୍ଞା।
ଆଉ ଗାଧୁଆ ବେଳେ କଣ ରୋଷେଇ କରିବ?
ଖରା ବେଳେ ତା ଯୋ ଗୁରୁବାରେ କଣ ଟିକେ ଡାଲମାଇରା କରିବ ଭାବୁଛି ଆଉ।
ତମେ କରିବ?
ହଁ ମତେ ତ ଆସେ।
ଆଉ କାଳୀ ପୂଜା ପାଳନ କଲ?
କାଳୀ ପୂଜା ଆ ନା ମୁଁ ପାଳନ କରିନି।
କୁଆଡେ ଯାଇନ ତ କାଳୀ ଠାକୁର ଦେଖିବାକୁ।
ନା ମୁଁ କୁଡେ ମୁଁ ଏତେ ପୂଜା ପର୍ବ ହେଲେ କୁଆଡେ ଯାଏନି ମତେ ଭଲ ଲାଗେନି ସେ ଯୋଉ ଲୋକ ଗହଳି ମୋର ପସନ୍ଦ ନାହିଁ ହଁ ଯେତିକି ଆବଶ୍ୟକ ପଡେ ଯିବି ମୋ ଇଚ୍ଛା ହବ ଯଦି ତ ମୁଁ ଯିବି ଅଲଗା ସମୟରେ ଠାକୁର ଦର୍ଶନ କରିପାରେ କିନ୍ତୁ ମାନେ ପୂଜା ପର୍ବରେ ମୁଁ ଯାଏନି ଭଲ ଲାଗେନି।
ଠାକୁର ପୂଜା କର?
ହଁ ଠାକୁର ମୁଁ ତ ବହୁତ ମୋ ଜୀବନ ସେ ତାଙ୍କ ପାଇଁ ତ ମୁଁ ଏତେ ବଡ଼ ହେଇଛି।
ଠିକ୍ କଥା କହିଲ।
ଆଜ୍ଞା।
ଆଉ ସେପଟରେ ଖରା ହୋଉ
ଖରା ହଁ ଟିକେ ପାଗ ଟିକେ ଫାଙ୍କା ଅଛି ଟିକେ ଖରା ବୋଧେ ଫିଟି ପଇଲା ବୋ
ଆଚ୍ଛା ଏପଟରେ ବି ଖରା ହୋଉଛି। ଏବେ ବର୍ଷା ପାଗ କରିଚି।
ଆଜ୍ଞା। ଓଁ ବର୍ଷା ବି ତ ଦରକାର ନା ଚାଷ ବାସ ପାଇଁ କେତେବେଳେ ଟିକେ ଦରକାର ଗାଁ ବି ଏଇ ଆଡ଼େ।
ହଁ ଆଉ ଆମ ରଜ ଅଧିକ କାହିଁକି ପାଳନ କରାଯାଏ?
ରଜ ଆମର ବା ଯୋଉ ବସୁମତୀ ମା ଆ ରଜ ଯଦି ହେଇଥିବ ସେଥିପାଇ। ପାଳନ କରା
ଆ୍ଛା
ଆଜ୍ଞା
ସମ ତମ ସହିତ କଥା ହ ବହୁତ ଖୁସି ଲାଗିଲା ଆଉ କଣ ଭଲ
ଆଜ୍ଞା ଆପଣଙ୍କୁ ବି ଆପଣଙ୍କ ସତ କଥା ମତେ ବି ଭଲ ଲାଗିଲା ବହୁତ ଆପଣଙ୍କ ବସ ବି ବହୁଲଉ
ଧନ୍ୟବାଦ ତମ କଥା ଶୁଣି ବହୁତ ଖୁସି ଭାବୁଛି
ଆଜ୍ଞା
ହଁ ତମ ଘରେ ସବୁ କଣ କରୁଛନ୍ତି
ଘରେ ସବୁଠିକେ ବସିଥିଲେ ସମସ୍ତେ ଆଉ
ଆଛା
ଆଜ୍ଞା
ଆଉ ତମର କିହି ପ୍ରିୟ ସାଙ୍ଗ ଅଛନ୍ତି ନା ନାଇ
ମ ସାଙ୍ଗ ତ ପ୍ରିୟ ଥିଲା ସେ ମୋର ବହୁତ ସ୍କୁଲ ସାଙ୍ଗ ଥିଲା କିନ୍ତୁ ଏତେ ପ୍ରିୟ ନୁହେଁ ସିଏ ମାନେ ମୁଁ ଯୋଉଭଳେ ପସନ୍ଦ କରେ ସେଇଭଳିଆ ସାଙ୍ଗ ସି ହେଇପାରିଲନି ତ ସେମିତି ଫର୍ମାଲ ପାଇଁ ସାଙ୍ଗ ଏମିତି ଯେମିତି କିି ମାନେ େ ବି ପ୍ରିୟ ନୁହେଁ ଆଉ ଯେମିତି ସବୁ କଥା ସେୟାର କରି ହୁଏନି ଖାଲି ଫର୍ମାଲି ପାଇଁ ହଁ ଆଜ୍ଞା
ତମର ଭାଇ ଭଉଣୀ ଅଛନ୍ତି
ହଁ ଭାଇ ଭଉଣୀ ଆମର ସମସ୍ତେ ଅଛନ୍ତି
ଆଚ୍ଛା
ଆଜ୍ଞା
ତମକୁ କଣ ଖାଇବା ଭଲ ଲାଗେ ବେଶୀ
ମତେ ଭଲ ଲାଗେ ଚାୁ ବେଶୀ ଭଲ ଲାଗେ ଖାଇବା ପାଇଁ
ହୁଁ ମତେ ବି ଭଲ ଲାଗେ
ଆଜ୍ଞା
ଆଉ ଶେଷ ଦିନ ଦୁର୍ଗା ପୂଜାାରେ
ଦୁର୍ଗା ପୂଜା ଆମ ସେପଟେ ଘର ପାଖାପ ହୁଏନି କିନ୍ତୁ ଆମ ମାର୍କେଟ ଆଡେ ହୁଏ ମୁଁ କେବେ ଯାଇନି ନା ମୁଁ କେବେ ଯାଇନି ନବା ପାଇଁଥାତି ଆଜ୍ଞା ସେମିତି ବି ନବା ପାଇଁ ଲୋକ ଯିବା ଦରକାର ଲୋକ ଲୋକ ବି ସେମିତି ସମସ୍ତେ କାମରେ ବିଜି ନା ସେମିତି ଆଉ ଏତେ ଆମେ ପିଲା ଜଣଙ୍କୁ ତ ନେଇ ଯାଇ ହବନି ନା ସେ
ଆଉ ତମକୁ କୋଉ କୋଉ ମିଠା ସବୁ ଭଲ ଲାଗେ ହଁ
ପ ବହୁତ ଭଲ ଲାଗେ ଆଉ ଯୋଉ ଆମର ଅ ଖାସ୍ତା ଗଜ ସେଇଟା ବି ଭଲ ଲାଗେ ବହୁତ
ଆଚଛା
ିନ୍ ପଡ ଫେବରାଇଟ ମର
ହଁ ମତେ ବିହୁତ ଭଲଇ
ଆଜ୍ଞା
ବେଶୀ ତ ଭଲ ଲାଗେନି ଅଳ୍ପ ଅଳ୍ପ ଭଲ ଲାଗେ
ହଁ ମିଠା ଟା ଏତେ ବି ଖାଇବା ଠିକ ନା ଯେତିକି ଆବଶ୍ୟକ ମିଠା ଟା ଖାଇବେ ଆଉ ଆଜ୍ଞା
ଆଉ ଦୀପାବଳି ମନ
ହଁ ଦିବାଲି ହଁ ବନାଏ ଏମତି ବାଣ ଫାଣ ଫୁଟ ହୁଏ ଏମତି ଯୋଉ ଆମର ଯାହା ଡାକନ୍ତିନି ବଡବଡୁଆଙ୍କୁ ତ ସେଥିପାଇଁ ବେଶୀ ସେଲିବ୍ରେଟ କରାଯାଏ ଆଉ।
ହଁ ସେଇଟା ତ ସବୁଆଡେ କରାଯାଏ।
ହଁ ସେଇଟା ପାଇଁ ତ ଫେମୋସ ଆଉ ବାଣ ଟା ହେତେ ତ ହେତେ ଫେମସ୍ ନୁହେଁ ନା ବାଣ ଟା ଏବେ ଫର୍ମାଲିଟୀ ପାଇଁ ମେଣ୍ଟେନ କରୁଛନ୍ତି। କିନ୍ତୁ ବଡ଼ବଡୁଆ ହିଁ ଡକାଯାଏ ସେଟା ଦିିବାଲିୀରେ।
ହୁଁ
ଆଉ ତମ, କଣ ପଢ଼ିବାକୁ ତମକୁ ଭଲ ଲାଗେ?
ମତେ ଭଲ ଲାଗେ ମାଗାଜିନ୍ ଭଲ ଲାଗେ ପଢିବା ପାଇଁ ଆଉ ପ୍ଲସ୍ ଏମତି କିଛି ଗୋଟେ ଷ୍ଟୋରି ଏଡା ମାନେ ନିଉଜ୍ ପେପର ମତେଏମତି ଭଲ ଲାଗ ପଢିବା ପାଇଁ।
ଓଡିଆରେ କଣ ପଢିବାକୁ ଭଲ ଲାଗେ?
ଓଡିଆରେ ବେଶୀକାଲି ଯୋଉ ମାନେ ନିଉଜ୍ ପେପର ଭଲ ଲାଗେ ପଢିବା ପାଇଁ।
ଆଚ୍ଛା ନିଉଜ ତ ସମସ୍ତଙ୍କର ଫେବ ସମସ୍ତଙ୍କର କେତେବେଳ କେତେବେଳେ କାହାର ଭାର ନିଉଜ୍ ପେପର ନା ଦେଖିବାକୁ ଭଲ ଲାଗେ।
ଆଜ୍ଞା।
ସେଥିେରେ ଯୋଉ ଅନୁଚିନ୍ତା ସେ ନିଉଜ୍ ପେପର ରେ ସେଟା ବି ଭଲଲାଗେ ପଢିବା କୁ।
ହଁ ଅନୁଚିନ୍ତା ସବୁ ତଳେ ଆସେ।
ଆଜ୍ଞା।
ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଘରେ ସମସ୍ତେ ଠିକ ଠାକ ଅଛନ୍ତି।
ଆଉ ତମେ କୁଆଡେ ବୁଲିବାକୁ ଯାଉଛ ନା ନାଇଁ।
ବୁଲିବାକୁ ଏମିତି ଯାଇନି ଉଁ। କିଛି କାମ ପିଇଲେ ବାହାରକୁ ଯାଏ ସେମିତି ବି ଏତେ ବି ବୁଲିବାକୁ ଯାଏନି।
କୋଉଠିକି ସବୁ ଯାଅ ସବୁ ବୁଲିବାକୁ ପର୍ବପର୍ବାଣି ହେଲେ
ପର୍ବପର୍ବାଣଣିରେ କେବେ ବି ଏତେ ମାନେ ଅଲଗା ଯାଏନି କିନ୍ତୁ ଅଲଗା ଟାଇମ ରେ ଯାଏ ଆମର ସେଠି। ହଁ ଅଛନ୍ତି ମହାଦେବ ମନ୍ଦିର ଅଛନ୍ତି ଯାଏ ଠାକୁରାଣୀ ମନ୍ଦିର ଯାଏ। ତ ଏଇ ଦିଟା ଯାାଗା ମୁ ବେଶି ଯାଇଛି ଆଉ ଏମିତି କୁଆଡେ ମୁଁ ଯାଇନି।
ହଁ
ଆଉ ବାହାରେ ଆମେ ପୁରୀ ଯାଇଥିଲି, ଆଜ୍ଞା।
ମୁ କହିଲି କୋଉ ପର୍ବ ପର୍ବାଣୀ ସବୁ ବନାଅ?
ମନ ଆମର ରଜ ତ ଆମେ ତ ଯାହା ବି ହେଲେ ଝିଅ ପିଲା କୁମାର ପୂର୍ଣ୍ଣିମା ହୁଏ।
ଆଉ ଦିିବାଲି ଟା ହୁଏ। ଅ କାର୍ତ୍ତିେଶ୍ଵର ପୂଜା ଯୋଉ ପଞ୍ଚୁକ ପାଞ୍ଚ ଦିନ ସେଇଟା ପାଳନ କରୁ। ଆଉ ଆଉ ଆମର। କୁମାର ପୂର୍ଣ୍ଣିମା ବହୁତ୍ ମାନେ ଭଲସେ ମନାଏ ଝିଅ ପିିଲାକଙ୍କ ସେଇତ୍ ପାଇଁ ଆମେ କୁମାର ପୁର୍ଣିମା ନା ତ ସେଥିପାଇଁ। ଆଉ ନୂଆଡେ ଉଠିବୁ ନୂଆ ଡ୍ରେସ ଗୋଟେ ପିନ୍ଧିକି ରାତି ଯୋଉ ଆମର ଚାଙ୍ଗୁଡା ପୂଜା ହୁଏ ଗଡିଆକୁ ଯାଇ ପୂଜାୁ କରୁ ‌ଗିନ୍ ଚାଳକୁ ଫୋପାଡିବୁ ଅଣିକିନି ଆଉ ଗାଁରେ ଯୋଉ ପଳଭୂତ ପାଳଭୂତ ହୁଅନ୍ତି ଡାଳଭୂତ ହୁଅନ୍ତି।
ନାଇଁ ଜାଣିନି ତମ ଠୁ ପ୍ରଥମ ଥର ଜାଣୁଛି।
ପାଳଭୂତ ହୁଅନ୍ତି ଡାଳଭୂତ ବି ହୁଅନ୍ତି। ସେଟା ସେଇଦିନ କୁମାରପୂର୍ଣ୍ଣିମା ଦିନ ହିଁ ବୁଲନ୍ତି ଗୋଵର ଠାକୁର ଯୋଉ କୁହନ୍ତି ପାଞ୍ଚଟା ଠାକୁର ହୋଇ ବୁଲାନ୍ତି ଗାଁ ସାହିରେ।
ପଇସା କଲେକ୍ସନ କରିବା ପାଇଁ, ଲାଷ୍ଟ ମିଶି ପଇସା ବି ଫିଷ୍ଟ କରନ୍ତି। ହାଲୋ ମଜା ଲାଗେ ବହୁତ।
ହଁ ରଥଯାତ୍ରା କେମିତି ମନେଇବ ଏବେ?
ରଥଯାତ୍ରା ତ ସେମିତି କିଛି
ମାଇଣ୍ଡି ରେ ଆସିନି ମୁଁ ତ। ଦେଖାଯାଉ ଭଗବାନ ଯଦି ଡ଼ୋରିଥିବ, ତାହେଲେ ରଥ ଛୁଇଁବାକୁ ହବ ନହେଲେ ନାଇଁ ଆଉ।
ହଁ ଠିକ୍ କଥା କହିଲ।
ଆଜ୍ଞା।
କହିଲି ଆଉ କିଛି କହିବୁ ନା ଏବେ କଲ୍ ସମାପ୍ତ କରିବି।
ହୁଁ ଆଉ ନାଇଁ ଆପଣ କଣ କରୁଛନ୍ତି ଆପଣ ଏବେ?
ମୁଁ ଏବେ ବାହାରେ ବୁଲଛି। ତମ କଥା ଶୁଣି ବହୁତ ଖୁସି ଲାଗିଲା, ଆଊ ଧନ୍ୟବାଦ।
ଆଜ୍ଞା, ଆଜ୍ଞା।
ଆଜ୍ଞା ନମସ୍କାର।